ହାଲୋ।
ହାଲୋ ହାଲୋ।
ହଁ ମୁଁ କହିଲି ଆପଣ ମୋ ଶବ୍ଦ ଶୁଣି ପାରୁଚନ୍ତି? ହଁ ହଁ ଶୁଭୁଚି।
ମୋ କଥା ନୁହୁଁ କି ଆପଣଙ୍କୁ ଶୁବୁଚି ବୋହୁତ ହିଁ ଭଲ ଲାଗିଲା। ଆଉ ବୋହୁତ ଦିନ ପରେ ବୋହୁତ ଦୀର୍ଘ ଦଶ ମିନିଟ ପରେ ଆପଣଙ୍କ ସହ କଥା ହେଲି।
ହଁ ମତେ ମଧ୍ୟ ବୋହୁତ ଖୁସିି ଲାଗୁଚି। ଆପଣ ଏତେ ମୂଲ୍ୟବାନ ସମୟ ମତେ କାଢିକି ଦେଇପାରୁଚନ୍ତି।
ହଁ ଆ-ଆଉ ଆପଣ ଯୋଉ ଯାଇଥିଲେ ଶଙ୍କର ଫାଷ୍ଟ ଫୁଡ୍ ଖାଇବାକୁ
ହଁ ନାଁ ମୁଁ ଯାଇନି ଖାଇବାକୁ।
ଯାଆନ୍ତୁ ଆପଣ ବୋହୁତ ଭଲରେ। ହଁ ଆପଣ କୁହନ୍ତୁ ଟିକେ ମୁଁ ଟିକେ ବ୍ୟସ୍ତ ଅଛି କା ର୍ଯ୍ୟରତ ଅଛି କୁହନ୍ତୁ ଆପଣ ଦୈନନ୍ଦିନ କାର୍ଯ୍ୟ କୁହନ୍ତୁ ଆଜି କଣ କରୁ
ହଁ ଆଜି ମୁଁ ସକାଳେ ଯାଇ ଇ କଲେଜ ଗଲି ଗୋଟେ ମିତ୍ରଙ୍କ ସହ ତାପରେ ଦୁଇ ଚକିଆ ଯାନ ତାପରେ ସେଠି ଯାଇକି କିଛି ମୋର ନେଟ ଯେ ଥିଲା କି ବସିକି ଗୋଟେ ୱେବସିରିଜ୍ ଦେଖିଲି ଆପଣ ମୁ ତାର ଲାଷ୍ଟ ପାର୍ଟ ମୋର ସ ଚାଲିଥିଲା। ତାପରେ ସେ ଆକଚ୍ୟୁଲି ସରିଲା ପରେ ଆଉ କେତେଟା ତିନିଟା ମିତ୍ର ଆସିଗଲେ। ତାଙ୍କଠୁ ନେଟ୍ ନେଇକି ମୁଁ ବାହାରକୁ ଗଲି ଖାଇବାକୁ ଖାଇକି ପରେ ଆସିଲି ଆସିକି ହଁ ପୁଣି କିଛି କାମ ଥିଲା କାମ ମଧ୍ୟ ସାରିଲି। ତାପରେ ଉପରକୁ ଗଲି କ୍ଲାସ କରିବାକୁ ତାପରେ ମାନେ କ୍ଲାସ କରିବା ପାଇଁ ବ ବହି ଫେରେଇ ବାକୁ ସେ ପୂର୍ବ ଭଳିଆ ଯାଇଥିଲି କିନ୍ତୁ ପୂର୍ବ ଧରିକ ଧରା ପଡିଯାଇ ନ୍ତ ଏଥିରେ ବି ଧରା ପୋଡୁ ପୋଡୁ ଖସିଗଲିୁ ମୁଁ କହିଲି ସେଠି ବହିଦବାକୁ ଯାଉଚି ସେ ଆମ ଆମ ରୁମରେ ଯୋଉଠି କ୍ଲାସ ହୁଏ ସେଟା ଖୋଲା ଥିଲା ତ ମୁଁ ଯାଇକି ଦେଖିଲି ଦେଖିଲା ବେଳୁ ସେଇଟା ତା ପୂର୍ବରୁ ମ୍ୟାମ ଦେଖିକି ଆଗକୁ ଗଲେ ବୁଝିଲେ ତ ମ୍ୟାମ ଦେଖିକି ସେପଟେ ଦେଇକି ସେ ଆଗରୁ ଆଉ ସାର୍ ମାନଙ୍କୁ କହିଲେ କି ଇଏ ପିଲା କେହି ଆସିନାହାନ୍ତି ସେଇ ଟାଇମରେ ମୁଁ ଆମ ହଁ ମୁଁ ଆମ କ୍ଲାସ ଆଗ ଛିଡାକି ଦେଖୁଥିଲି ଯେ କେହି ପିଲା ସ ତ ଆସିନାହାନ୍ତି ତ ମ୍ୟାମ୍ ପଛକୁ ବୁଲିଆ ହଁ ତ ମ୍ୟାମ ପଛକୁ ବୁଲିବା ପୂର୍ବରୁ ଆମେ ଦୌଡିକି ପଳେଇ ଆସିବୁ। କାଳେ ମ୍ୟାମ ଡାକି ଆମକୁ କ୍ଲାସ କରିିବେ?
ହଁ ହେଛି ସୁନ୍ଦର ଗାଜିପଣ
ଆଜ୍ଞା ହଁ ମୁଁ ତା ତାପରେ ଘରୁକୁ ଆସିଲି।
ତେବେ ଜଳଖିଆରେ ଆପଣ କଣ ଗ୍ରହଣ କରଥିଲେ?
ଦ-ଦହିବରା ଜ
ବହୁତ ବଢିଆ ଆଉ ଆପଣଙ୍କ ମିତ୍ରଙ୍କ ସହ ନା ଏକୁଟିଆ ହିଁ ଦହିବରା
ହଁ ଆମେ ଏକୁଟିଆ ଖାଇଛୁ। ଏ ଯୋଉ କଲେଜ ଜାଗାରେ କାରଣ ଆମ ମିତ୍ରଙ୍କୁ ସେଇଟା ଭଲ ଲାଗେ।
ଓହଁ କାହାକୁ କଣ କରିବା ଆଉ ଆ ଆରେ ମୁଁ ସେଇ ଯୋଉ ଦହିବରା ଖାଇଥିଲି ମୁଁ ତାଠୁ ଆଳୁଦମ ଆଉ ରେ ଆଣିଥାନ୍ତି ସେ ଲୋକଟା ପୁଣି ଥରେ ମାନେ ତିନି ଥର ମାଗିବା କଥା ତାକୁ ଆଉ। ବାଦାମ ଆଉ ଯାହା ପକଉଛି କିନ୍ତୁ ମୋର ସେଇଦିନ ପେଟ ଭୁଲ ଥିଲା ସେ ସେଥିପାଇଁ ଖାଇ ପାରିଲିନି ସେଥିପାଇଁ ବାରମ୍ବାର ତର କହୁଥିଲି ଯୋଉ ଖରାବେଳେ ଯାଇ ଖାଇବାକୁ ବହେ ନା ଦେଇଥାନ୍ତେ ତାଠୁ ମାନେ ସେଦିନ ସକାଳ ଥିଲା ନା? ତୁ କହିଥିଲୁ କି ଦେଖିବା ମାନେ ମତେ ତେ ବି ଲାଗିଲା ଖୋଲା ଥିବ ନଥିବ ମୁଁ ଛତୁଆ ସେଥିପାଇଁ ଖାଇ ଦେଇଥିଲି ବ୍ୟାକଅପ୍ ପାଇଁ। ସେଥିପାଇଁ ଏତେ ଖାଇ ପାରିଲିନି ନହେଲେ ତାକୁ କନ୍ଦେଇଥାନ୍ତି ସେଇଦିନ
ତାହେଲେ ଆପଣ ଏମିତି ଗୋଟେ ଆପଣ ଟିକେ ସ ବୁଝିଲେ ଯେ ଆପଣଙ୍କ କାମ ଲେଟ ବାହାରିଲେ ମାନେ ମୁଁ ଘରକୁ ଖାଇକି ଯିବି ମାନେ ଭାତ ଭାତ ଖାଇ ଦେଇଥିବି ସ ଜଲଦି ତାପରେ ସେଠୁ ଆମେ କ୍ଲାସ ସାରିକି ଯାଇକି
ହଁ ଇଏ ବି ଠିକ ଠିକ ବିକଳ୍ପ ଆପଣଙ୍କର କିନ୍ତୁ ଆ ସେଇ ଅନୁସାରେ କା-କ୍ଲାସ କୁ ଦେଖିବାକୁ ପଡିବ ନା ଦହିବରାକୁ ଦେଖିଲେ କେମତି ହ ଆଉ ଏମିତି ତ କହିହବନି ଆଜି ଆମର ବେଙ୍ଗ ବେଙ୍ଗ କଟା ହେଲା ଆଜି ଆମର ବେଙ୍ଗ ର ଟାଇଟେଡ ମସଲ ନେଲୁ ଆମେ ମସଲ କୁ ବହୁତ ହିଁ ଖଣ୍ଡ ବି ଖଣ୍ଡ କଲୁ ଆଉ ତା ଦେରୁ ଟିଚୁ ଭଳିଆ ବାହାର କଲୁ ଆଉ ଆ ତଥାପି ସାର୍ କହିଲେ ଯେତିକି ବାହାର କରିୁଛ ତାଠୁ ଆହୁରି ଛୋଟ କରିବୁ ତା ଦେରୁ ଆହୁରି ଶହେଟା ବାହାରିବ ତ ଆମ ଆମର ଖାଲି ଆଖିକୁ ବି ସେମିତି ଦେଖାଗଲାନି ତ ଆମେ ତାକୁ ଷ୍ଟେନିଂ କଲୁ ଆଉ ଅ ଅଧଘଣ୍ଟା ଖଣ୍ଡେ ରହିଲୁ ପାଞ୍ଚ ମିନିଟ୍ ଦଶ ମିନିଟ ରହିଛୁ ତାପରେ ଆ ମାଇକ୍ରୋସ୍କୋପ ତଳେ ନେଇକି ଦେଖିଲୁ ବହୁତ ବହୁତହି ସୁନ୍ଦର ଦୃଶ୍ୟ ଥିଲା ଆଉ ଡାର୍କ ବ୍ୟାଣ୍ଡ ଲାଇଟ ବ୍ୟାଣ୍ଡ ଦେଖାଉଥିଲାକୁ ଆଉ ନିୟୁକ୍ଲୀୟସ ଦେଖାଉଥିଲା ଅଲଟରନେଟ୍ ନି ଥିଲା ଆଉ ସର୍କୋପ୍ଲାସ୍ମ ସର୍କୋଲେମା ଏଗୁରା ବି ଦେଖାଉଥିଲା ବହୁତ ହିଁ ଭଲ ଲାଗିଲା ଆଜି ଇନ୍ଟ୍ରେଷ୍ଟିଙ୍ଗ ଥିଲା ଆଉ। ଆପଣଙ୍କ ରସାୟନ ବିଜ୍ଞାନ ଆପଣ ଆପଣ କିଛି ପଢେଇ ନାହାନ୍ତି ଆପଣଙ୍କୁ ର
ହୁଁ ଭାଇ ଆମର କିଛି ପଢା ହଏଲେ ଆମ ଗୋଟେ ନୋଟିସ ଆସିଛି ସାତ ଆ ଆମର ମିଡ ସେମିଷ୍ଟାର୍ ଅଛି।
ଓ ମାନେ ମତେ ବି ଦବାକୁ ପଡିବ ।
ଆଜ୍ଞା। ହଁ ଆଉ ବର୍ତମାନ ମୁଁ ଶୋଇ ଥିଲି ମତେ ଅଙ୍କିତା ଭାଇ ମତେ ଫୋନ କରିକି କହୁଛନ୍ତି କି--? ତାଙ୍କର କଣ ଆଜି ଯୋଉ ସେକେଣ୍ଡ ଅ ଆମେ ନୁହ ଅଙ୍କିତା କହିଚି । ହଁ ସେକେଣ୍ଡ୍ ସେମିଷ୍ଟର, ଆଜି ଯୋଉ ପେପର ଅଛି ସେଥିରେ କଣ ତାଙ୍କର ବ୍ୟାକ୍ ଲାଗିବ ତ, ସେ କହୁଥିଲା ଯେ ସେ ବା
ଓହୋ, ତ ତ ସେ ଯୋଉ ତାଙ୍କର ଓଡିଆରେ ଥରଟି ବ୍ୟାଗ ଲାଗିଯାଇଚି ବ
ତାଙ୍କର ଅଲରେଡି ପୂର୍ବରୁ ତିନିଟା ପେପର ବ୍ୟାଗ ଲାଗିଛି, ମାନେ ଫାର୍ଷ୍ଟ ସେମିଷ୍ଟରରେ।
ଓହୋ, ତ ତାଙ୍କୁ ଟିକେ କୁହନ୍ତୁ, ଆପଣ କୁହନ୍ତୁ ତାଙ୍କୁ କମ୍ପ୍ୟୁଟର କ୍ଲାସ ଟିକେ ବନ୍ଦ କରନ୍ତୁ, ଆଉ ନିଜର କ୍ଲାସ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ।
ହଁ, ନାଇଁ ସେ ନିଜର କ୍ଲାସ ପ୍ରତି ଧ୍ୟାନ ଦଉଛନ୍ତି, କିନ୍ତୁ ତା ଙ୍କର ଡିଶଭ କରୁଛନ୍ତି ସେ ଓମ କରୁଛନ୍ତି। ହେଲା, ହଁ ତ ସିଏ ମତେ କହିଲେ ଯେ ପେ କରୁ, ଟିକେ ଠିକ ଠାକ କରିବା ପାଇଁ ମାନେ କେମିତି କଣ ବୁଝିବା ପାଇଁ। ତ ମୁଁ ତାଙ୍କୁ କହିଲି ଯେ ହଜାର ଟଙ୍କା ଲା
ତାଙ୍କ ତୁ ପଇସା, ପଇସା ହଁ ନେଇ ଆସନ୍ତୁ ମୁଁ କାମ କରିଦେବି। ଆପଣଙ୍କ ପାଇଁ, ବହୁତ ହି ଦୁର୍ଲଭ ଅସୁଲଭ ସ୍ତରରେ ମୁଁ କରିଦେବି। ହଁ ତ ଆପଣ ଜାଣି ପାରୁଥିବେ।
ମୁଁ ଜାଣିଛି ଯଦି ସି, ମୁଁ ତାକୁ ପ୍ରଥମେ ପଚାରିଲି ସିଏ କେତେ ପେଜ ଲେଖିଛନ୍ତି? ସେ କହିଲେ ତେଇଶ ପେଜ ଲେଖିଛନ୍ତି, ତ ମୁଁ ଜାଣିଛି ତେଇଶ ପେଜ ଲେଖିଲେ ପାସ୍ ହେବାର ଚାନ୍ସେସ ସେଭେଣ୍ଟି ଏଇଟି ପର୍ଷେଣ୍ଟ ଅଛି, ତ ମୁଁ କହିଲ ଯେ -ଆପଣ ଗୋଟେ କାମ କରନ୍ତୁ ମ ମତେ ହଜାର ଟଙ୍କା ଖଣ୍ଡେ ଦିଅନ୍ତୁ, ଯଦି ଆପଣଙ୍କ ପେପର ପାସ୍ ହେଇଗଲା ତାହେଲେ ବହୁତ ଭଲ କଥା, ଯଦି ପେପର ପାସ୍ ନହେଲା, ମୁଁ ଆପଣଙ୍କୁ ରିଫଣ୍ଡ କରିଦବି, ଯାହା ଫଳରେ ସେ ଆମ ଆମ ଉପରେ ବହୁତ ଭଲ ସେ ଭରସା କରିବେ।
ହଁ, ହଁ, ଏମିତି ବି କିଛି ଆମେ ପାପ କାମ କରୁନୁ। ତ ଆମେ ଆମର ବୁଦ୍ଧି ଖର୍ଚ୍ଚ କରୁଛୁ, ଆଉ ଓମ ଭାଇ ତ ସେମିତି ମାଗଣା ବସେଇକି ଖାଉଛନ୍ତି, ସେ ତ ଅଧିକ ପାପ ଆମଠୁ ମୁଣ୍ଡଉଛନ୍ତି।
ମୁଁ ବି ଏ ଭାଇ ଭଳିଆ ହେବି ତାର, ମତେ ସେ ଜନ୍ମଦିନରେ କିଛି ଗିଫ୍ଟ ଦେଇନଥିଲା, ତ ସେଇ ହିସାବରେ
ଆପଣ ତ ସାଇକେଲ ବେଲ କାଢିବା ପ୍ଲାନରେ ଟିକେ ଅଛନ୍ତି ବଧେ।
ନାଇଁ, ମୁଁ ହଁ ସେ ସାଇକେଲ ଚଲେଇ ଯାଆନ୍ତି ତମୁଁ ସାଇକେଲ ଚୋରି କରିବା ପ୍ଲାନ୍ ରେ ଅଛି।
ଓହୋ, ଆଉ ତାଙ୍କର କିଛି ଅପରେସନ ହବାର ଥିଲା? ଅପରେଶନ ହେଲା ସକ୍ସେସଫୁଲ।
ମୁଁ କିଛି ଜାଣିନି, ସେ ବୋଧେ ନିଜେ ନିଜେ କ ୟୁଟ୍ୟୁବ ଦେଖି କରିଦେଇଥିବେ।
ହଁ ତାଙ୍କର ବଡ ଭଗିନୀ, ଯୋଉ ଜ୍ୟେଷ୍ଠ ଭଗୀ ନି ଅଛନ୍ତି, ସେ ଜେଷ୍ଠ ଭ୍ରାତା ତାଙ୍କର କିଏ କରିଦେଇଥିବେ, ବହୁତ ଭଲ କଥା ନି ନିଜ ଘରେ ବସିକି ବି କରିଦବା ବହୁତ ଭଲ କଥା, ୟୁଟ୍ୟୁବ ରେ ସବୁ ଦଉ ଏମିତି ବହୁତ କିଛି ବଡ କଥା ନୁହେଁ ଇଏ।
ସବୁ ପ୍ରକାର ପିଲା, ଲୋକ ଆଜି ଅନଲାଇନ ହେଇଗଲାଣି, ସବୁ ଆଜିକାଲି ଅନଲାଇନ ହେଇଗଲା, ସବୁ ଘରେ ବ କି ହେଇଯାଉ
ଆଜ୍ଞା, ଆଉ ଆପଣ ଜାଣିଛନ୍ତି ମୁଁ ଜଣେ ଆମର କାଜିର ଭାଇଙ୍କୁ ଦେଇଥିଲେ ସେ ଆପ୍ ଟା, ଆପଣ ଜାଣିଥିବେ। ଆଉ ତାଙ୍କୁ ଚିହ୍ନିଛନ୍ତି ଆପଣ? ତ ତାଙ୍କୁ ମୁଁ ତି ତିନୋଟି ହଁ ତିନୋଟି କଲ କଲି ସେ ତିନୋଟି କଲ ଉଠେଇଲେନି। ତ ମୋର ତିନିଟା ଚାନ୍ସ ପଳେଇଲା ମୁଁ ରିଫ୍ରେସ କଲା ପରେ ଯାଇଲି। ହଁ ମୁଁ ମୁଁ ଆପଣଙ୍କୁ କହୁଥିଲି ଯୋଉ ଟାର ଯାଏନି କିନ୍ତୁ ମୁଁ ଆଜି ହିଁ ନିଜେ ଅନୁଭୂତି କଲି କି ହଁ ଯାଏ। ପ୍ରେସ୍ କଲା ପରେ ଜଣା ପଡେ। ହଁ ତ ସେ ଟିକେ ନୂଆ ନୂଆ ତ ସେ ନୂଆ ନୁଆ ଟିକେ ତ ସେ ଜାଣିପାରିଲେନି। କ୍ଷମା କରିବେ ଆଜ୍ଞା, ଆପଣ ଆପଣ ଆଗ ମନ କରନ୍ତୁ।
ହଁ ମୁଁ ହଁ ମୁଁ ଆପଣ ସେ ବର୍ତ୍ତମାନ ଯୋଉ କଥା ହେଲା ବି ସେ ଓମ ଭଉଣୀ ମତେ ଫୋନ୍ କରିଥିଲେ।
ହ
ତାଙ୍କ କଲ ଉଠେଇନି ମୁଁ ତାଙ୍କୁ ମେସେଜ କରିକି କହୁଛି। ନିଜକୁ ଜଣା ନାହିଁ ସେ ଲା ମତେ ଇନଷ୍ଟାଗ୍ରାମ ରେ ମେସେଜ୍ କରି କହିଥିଲେ କି? ତୁ ମୋ ଚଷମା ଟାକୁ ବାଇ ରଖିଥା ନାଇଁ ହାପି ବାଥ ଡେ ନୁହେଁ ଚଷମା ଟା ର ମୁଁ ଗାଁକୁୁ ଯାଉଛି ଆସିଲେ ମୁଁ ନେଇବି। ମୋବାଇଲ ନାଇଁ ମୁଁ ସେମିତିରେ ବି ଯେମତି ତାକୁ ଦେଇ ଦେଇଥାନ୍ତି ଚଷମା ଟା ତ ଛାଡ କଣ ଲାଗୁଛି? ଯେ ମୁଁ ଦେଇଥିଲି କିନ୍ତୁ ସେମିତି କି
ହଁ ବହୁତ ହିଁ ଭୁଲ ଭ୍ରମଣ ଚିନ୍ତାଧାରରେ ଅଛନ୍ତି। ଆଉ ସେ କିଛି ଆ ସୁଗନ୍ଧକର ବଣୁଆ ପଥର ବି। କିଛି ଜାଣିଲେ ନା ଜାଣିନାହାନ୍ତି ସେପନନ୍ତ।
ରୁବନ୍ଧ କର। ଆଛା ଆଚ୍ଛା ଓ ଯୋଉ ପଥର ହଁ ବୁଝିପାରୁଛିସେ ଯୋଉ କାନର ପଥର ହଁ।
ହ
ସେଇ କଥା କହୁଛନ୍ତି। ନାଇଁ ସେ ଏପର୍ଯ୍ୟନ୍ତ କିଛି ଜାଣି ପାରୁନାହାନ୍ତି। ନାଇଁ ସେ କିଛି ଜାଣିପାରୁନି। ଓହୋ ୱାଇଲ ଷ୍ଟୋନ ଆଛା ଆଛା ନାଇଁ ସେ ସେଇଟା ବି କିଛି ଜାଣିପାରୁନାହାନ୍ତି।
ସିଏ ସତରେ ବୋଧେ ସେଇ ଦୁନିଆରେ ଅଛନ୍ତି ବୋଧ ହଏ।
ହଁ, ଆଉ, ଦେଖନ୍ତୁ ଆପଣ ଯଦି ସେ କିଛି ଜାଣିପାରୁଚନ୍ତି ଆପଣ ତ କିଛି କରି ପାରିବେନି ତ, ଆ ଆଇ ତ ଆପଣ
ଯାହା ଲୁ ସେ ଜାଣିଲା ପରେ ମୁଁ ଯୋ
ଶରିଦେଇଥିବେ ଆପଣ ହଁ ହଁ ହଁ ହଁ ହଁ। ହଁ ହଁ, ଆପଣ ଗୋଟେ କାମ କରନ୍ତୁ ନହେଲେ ଟିକେ ରଖନ୍ତୁ ଆଉ ଯୋଉଟା କି ଏକ୍ପପାରେ ଡେଟ ସରିଲା ପରେ ଆପଣ ଦେବେ ବହୁତ ହିଁ ଭଲ କାମ କରିବ।
ନାଇଁ ଆଜ୍ଞା ମୁଁ ଭାବୁଛି ସେ ଜାଣନ୍ତିୁ। ମୁଁ ତାଙ୍କ ଜିନିଷ ନେଇଛି ବ୍ୟବହାର କରୁଛି ସାରୁ ଚି ମୁଁ ସେ ତାଙ୍କ ଜଣାତରେ ହିଁ କରିବି।
ନା ଅଜଣତରେ ବହୁତ ହିଁ ଭଲ ନିଶ୍ଚୟ ଆପଣଙ୍କୁ ବହୁତ ଭଲ ନିୟମ ଆପଣ ପାଳନ କରୁଛନ୍ତି। ଆଉ ମତେ ବି ଭଲ ଲାଗିଲା ଆପଣ କେବେ ଆଣନ୍ତୁ। ମହାବିଦ୍ୟାଳୟ ଆଣନ୍ତୁ ଆଜି ମାନେ ପୁରା କଲେଜକୁ ହିଁ।
ହଁ ଆଜ୍ଞା ହଁ ନିଶ୍ଚୟ ନିଶ୍ଚୟ ନିଶ୍ଚୟ ମୁଁ କାଲି ନେଵି।
ହଁ ଆପଣ କାଲି ଆଣନ୍ତୁ ବହୁତ ହିଁ ଭଲ ଲାଗିଲା ଆପଣଙ୍କ ସହ କଥା ହବାକୁ ଶୁଭ ସନ୍ଧ୍ୟା ଆପଣଙ୍କ ଦିନ ଭଲରହୁ। ର ଅ ଜୟ ବନା